ହ୍ୟାଲୋ
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଛନ୍ତି? ମୁଁ ରୋଷେଇ କରୁଛି ଆଉ ମୁଁ ରୋଷେଇ କରୁଛି।
କଣ ରୋଷେଇ ସକାଳୁ?
ନାଇଁ ଆଜି ମୁଁ କରୁଛି ପକୁଡ଼ି ତରକାରୀ। ଆଉ ଶାଗ ଭଜା, କୋଶଳା ଶାଗ ଭଜା।
ଓହୋ ବଢିଆ ଟେଷ୍ଟ ସ୍ୱାଦ ଲାଗିବ ପଖାଳ ଭାତକୁ
ହଁ ନାଇଁ ମୁଁ ପଖାଳ ଖାଉନି ଆଡେ ବର୍ଷା ହଉଛି ତ ସେଥିପାଇଁ ଗରମ ଭାତ ଖାଉଛି ଆଉ ଆପଣ କଣ କରୁଛନ୍ତି? ସଖାଳ ଜଳଖିଆ ଖାଇସାରିଲଣି?
ହଁ ବରା, ଗୁଗୁନି ଖାଇଲିଟିଆ
ଓହୋ ବଢିଆ ଆଉ। ଏଇ କରୁଛି ରୋଷେଇ ଆଉ।
ଅହଁ।
ହୁଁ, ଆଉ ସେଠି ବର୍ଷା ହଉଚି
ହଁ ମୁଁ ନାଇଁ ବର୍ଷା ଉଠେଇଛି। କାଲିଠୁ ଉଠେଇଛ ହଉନି।
ଓ ହୋ। ହୋଉ ଆଉ। ପକୁଡି ତ କରି କେବେ ଖାଇଛ ନା ନାହିଁ।
ପକୋଡ଼ି ତରକାରୀ ହୁଁ ଖାାଇଛି।
ଓ ହୋ ଆମର ଯୋଉ ଗଛ ଲଗାଇଥିଲେ ପଡିଥିଲା ତ ମାନେ ବାଇଗଣ, ଟମାଟୋ, ଜହ୍ନି। ଆଉ ଆମର ଭେଣ୍ଡି ସବୁ ତୋଳିକି ଆଣିଛିେ ଆଉ ସେଇଟା ଗ ଟିକେ ପୋଡା କରି ପୋଡିକି ଯୋଉ ତରକାରୀ ଚୁଲିରେ କୁଡାକ ଜାଣିଥିବ ସେ ତାର ସାଧ ଅଲଙ୍କା। ସେଟା ଟିକେ ପୁରା ହବ ହଁ।
ମୋର ଆମର ସିନା କଣ ଭଜାଭୁଜି କରିକି ପଖାଳ ମୁଠେ ଖାଇକି ଯିବୁ ବ୍ରତ ଘର ଗୋଟେ।
ଓହୋ ବ୍ରତ ଘର କୋଣ ଅଛି। ଆପଣଙ୍କର ବ୍ରତ ବ୍ରତରେ ଗେ କଣ କଣ ଯେମିତି କରନ୍ତି ଆମର ନାହିଁ।
ଚାରି କର୍ମ ଆଉ ସବୁ କାମ ହୁଏ ଆଉ ବାହାଘର ଯା ବ୍ରତରେ ସେଇଆ ଆଉ।
ମାନେ କହିଲେ ହାତ ଗଣ୍ଡିିକୁୁ ଛାଡିକି ଯାହା ସବୁ। ସେମିତି ନା କି?
ଟିକେ କରତ
କଣ କହିଲେ?
ଆ
ହାଲୋ କଣ କହୁଛନ୍ତି?
ସେ ଟେକିବା ପାଇଁ ଯେ
ଓ କାଠ ଟେକୁଛନ୍ତି।
ହଁ।
କଣ ପାଇଁ ମାନେ
ଦେ ଦେ ତୁ ଯା ଘରେ
ଓ ହୋ ଭଲ ଅଛି ଭୋଜି ଖାଇ ଭୋଜି କଣ ସବୁ ହଉଛି ରୋଷେଇ ମାନେ
ଏ ରଥ କଟା ଯାଉଛି ପା। ହଁ ମା ହଁ।
ଏବେ କାଠ ନେଇକି କଣ କରା ହବ ରଥର?
ହଁ।
ଓହୋ କେତେ ଦିନ ଲାଗିବ? ରଥ ଯୋଉ ମାନେ କରିବା ପାଇଁ ଟାଇ ଲାଗ କେତେ ଦିନ? ଓହୋ ପଇଁଚାଳିଶ ଦିନିରେ ପୁରା ହେଇଯାଏ ନା?
ତାପରେ ଜଗନ୍ନାଥ ହେଇଛି।
ତାପଲେ ଯୋଉ ରଥରେ ଯୋଉ ଅ ଇଏ ରଥ କଣ କହିଲେ?
ତୁମେ ହାତ ଧରିଥା ପିଣ୍ଟୁ ଧରୁଛି। ଟେକ ହୁଁ। ମୁଁ ରଖୁଛି ରଖୁଛି ଟିକେ ହୁଁ। ପାଣି ଦଉନ। ନାଇଁ ଉପରକୁ ଜାଇଟି ଦିଇ ଜଣ ତିଦି ଜଣ ତିନ ଜଣ ଟାଣିଦେଲେ ଇଏ ଠେଲିଦେଲେ ହୁଅନ୍ତା। ପାରିବେ କି ଉପରେ? ହଁ ଆଚ୍ଛା।